ହ୍ୟାଲୋ।
କଣ କରୁଛନ୍ତି?
ବସିଥିଲି।
ବନୁ ର ସେଇ ଦ ସେମି଼ତି
ହାଁ?
ଆଜି କଣ ରୋଷେଇ କରିଛନ୍ତି ସକାଳୁ?
ଆଜି ମଟନ ଭାତ।
ଉଁ ଆଉ ମଟନ ଟା ବଢିଆ ଲାଗି ବଢିଆ ଲାଗିବ ଆଜି ମଟନ୍ ଟା ଆଉ, କେମିତି ମଟନ ଟା କରିଛନ୍ତି?
ଯେମିତି ହୁଏ ଆଉ ମସଲା କଷିକି ଆଉ।
ଓହୋ ଆଉ ଆଜି ପ୍ଲାନିଂ କଣ ବୁଲାବୁଲି ରଖିଛନ୍ତି ବୁଲିବାକୁ?
ନାଇଁ କିଛି ବୁଲାବୁଲି ନାହିଁ ଘରେ ଖାଲି ଖାଇବି ଆଜି ରେଷ୍ଟ ନେ ମଟନ ଖାଇବି ମାନେ ନଝଡିଲା ଯାକେ ମୁ କୁଆଡେ ଯାଏନି ଖାଇବି ମାନେ
ରଜରେ ସବୁ କେମିତି ପାଳନ କଲେ ସବୁ ପର୍ବ?
ରଜରେ ଦୋଳି ଖେଳିଲୁ, ବୁଲିଲୁ, ଘରେ ପିଠା ପଣା ଖାଇଲୁ, ଦହିବରା ଖାଇଲୁ। ଏମିତି ବୁଲିଲୁ ଆଉ କଣ ଅଛି।
କୁଆଡେ ସବୁ ବୁଲିଲେ?
ବୁଲିଲୁ ଏଇଠି ମୋ ପାଖେରେ ବରୁଣୀରେ ରଜ ମହୋତ୍ସବ ହଉଥିଲା ତ। ସେଇଠି ଖୋର୍ଦ୍ଧା ପାଖେରେ ଆଉ ଆକ୍ଟିଆଲୀ ଆମଘରେ ଟା ଖୋର୍ଦ୍ଧା ନା କି
ହଉ।
ଟିକେ ବୁଲାବୁଲି କଲୁ ଟିକେ ରଜ ମହୋତ୍ସବ ଦେଖିଲୁ। ଟିକେ ମେଲୋଡି ଫେଲୋଡି ହଉଥିଲା ଟିକେ ଦେଖିଥିଲୁ ଟିକେ ଏଞ୍ଜୟ୍ କଲୁ ଟିକେ ଏମତି ଏମତି ପିଲାମାନେେ ଟିକେ ଆଇସ୍ କ୍ରିମ ଫାଇସ୍କ୍ରିମ୍ ଖାଇଲେ ଟିକେ ବାହାରେ ଯୋଉ ଷ୍ଟଲ ଫଲ ପଡିଥିଲା କଣ ସେ ଟି ଖାଇଲେ ଆଉ ଖାଇକିନା ଏମତି ଆସିଥିଲୁ ଆଉ।
ପିଠାପିଟ୍ ଆଉ ସେଠି କଣ ହଉଥିଲା ସବୁ ଆଉ କଣ ସବୁ ହଉଥିଲା?
ଆ ସେଠିରେ ତ ଏଇ ତ କିଛି ନାଇଁ ରଜ ମହୋତ୍ସବ ଟିକେ ପଢିଥାଏ ଟିକେ ଏମତି ମନା ବଜାର ବଢିଆ ଏମିତି ଷ୍ଟଲ। ଫଲ ଟିକେ ପଡିଥାଏ ଦୋଳି ଫୋଳି କି ଲାଗିଥାଏ ସେ ଯୋଉ ଏମତି ପତ୍ର ଫତ୍ର ହେଇକି ପୁରା ଏମିତି ଫୁଲ ଲାଗିଥାଏ ଦୋଳିରେ ଟିକେ। ଆଉ ପିଲାମାନେ ସେଠାରେ ଦୋଳି ପୋଳି ଖେଳନ୍ତି ସମସ୍ତେ। ଏ ଯିଏ ଲେ ସେଇଭଳିଆ ଯୋଉ ପାର୍କ ଭଳିଆ ବି ହେଇଛି ସେଠି ବି ଦୋଳି ପୋଳି ଖେଳି ପାରିବେ। ଆଉ ପ୍ଲସ ତା ଦେହେରେ ବି ଏଥିରେବି ସେଠି ବି ଅଛି ଯୋଉ ଟିକେ ଏମିତି ଯୋଉ ଯୋଉ ରଜ ପାନ ହେରିକା ମିଳେ ଯୋଉ ଟିକେ ଖାଇଲେ ସବୁ। ତ ବିଭିନ୍ନ ପ୍ରକାର ଜିନିଷ ମିଳୁଥିଲା ସେଠି କୋଳି ଫୋଳି ଏ ସିଏ। ସବୁ ଏ ଖାଇଲେ ପିଇଲେ ଆଉ ଟିକେ ବୁଲାବୁଲି ଟିକେ କଲୁ ଏଠି ତ ବରୁଣେଇ ଟିକେ ତ ମନ୍ଦିର ତ ଝିଅ ମାନେ ଯିବା କଥା ନୁହଁ କିନ୍ତୁ ସେଠୁ ଟିକେ ଏମତି ବାହାରେ ମୁଣ୍ଡିଆ ମାରିଦେଲୁ ଦର୍ଶନ କରିଦେଇକି ବାହାରେ ଟିକେ ସେମିତି। ଆସିଲୁ ବୁଲି ବାଲିକିନା ଆଉ ହଁ ପୁରା ଗିଲା ମାନେ ରଜ ତିନି ଦିନି ଲାଗିଲା ସ୍ୱର୍ଗ ପାଇଗଲା ଭଳିଆ ମତେ।
ଏବା ଯେ ବି ଉଉତ୍ କମ୍ ଗରମ ହଉତୁଲା ବୋଧେ ନା ରଜରେ ଏତେ ସବୁ ମଜା କଲେ।
ନାଇଁ କମ କଣ ଗରମ ତ ହେବି ଗରମ ହଉ କଣ ଗରମ। କଣ ଗରମରେ ବି ମହ ହଉତୁଲା। ଆମେ ଗରମ ହେଲେ ଆଉ ବୁଲିବା ଟା ଆଉ କିଏ ରୋକୁଚି କି। ବୁଲିଆ କଥା ବୁଲିବ ଏ ଗରମ ହଉ କି ଯାହା ବୁଲିଆର ଅଟେ ମ ଜା ଅଲଗା ନା ଆଉ।
ପିଠା ପଣା କଲେ କଁ ଖାଇଲେ ପିଠା
ଆଁ ପିଠା ଖାଇଲୁ ପୋଡ଼ ପିଠା ଖାଇଲୁ ଆଉ ଆଉ ମୋର ଓଟେ ସାନ ଭଉଣୀ ଆଇଥିଲା ସେ ଖାଇବାକୁ ବିକଳିଟା ପୁରା ହାଲ୍
ଅ ହଁ।
ସବୁଦିନେ କହିବ ଆକୁ ଖାଇବି ତାକୁ ଖାଇବି ତାକୁ ଖାଇବି କର। ଆ ତାରି ଖାଇବା ବା ହିଁ ମୁଁ ଆଜି କରେ ସବୁ କରି କରି ଅଣ୍ଟା, ପିଠି ବେନ୍ ହେଇଗଲା ମୋର। ଖାଲି ତ ଖାଇବି ଆଉ ଅଁ ସେ ଭୋକଡ ଟା ଖାଲି ଖାଇବ ଏବେ ଟିକେ କଁ କମିଚି ଟିକେ ଆଁ।
ତାଙ୍କୁ ତାଲେ ଭଲ ମନ୍ଦ କରି ଖୁଆଇଥିବେ ନାକି?
ହଁ ଭଲ ମନ୍ଦ ମାନେ ସେ ତ ସବୁବେଳେ ଖାଇବ ହେଇଟି ମଟନ ଖାଇଥିଲା ହେଇଠି ଆଜି କହିଲା ମଟନ ଖାଇ ଆ ସେ କଁ ଖାଇବାକୁ ସେ କଣ ହଉଚି ସକାଳ ହେଲେ ଖାଇବି ଦିଃ ବର୍ ହେଲେ ଖାଇବି ରାତିରେ କଁ କରିବୁ ସକାଳେ କଁ କରିବୁ ଏଇ ତାରି ଲାଗି ତ ଏତେ ରୋଷ୍ ଷେଇ ବାସ କରିକି ମୋର ସମୟ ଗୁଡ଼ାକ ସେଇଥିରେ ପଳଉଚି ଆଉ। ତାଉ କଁ କରିବି?
ବୁଲାବୁଲି କରିବାକୁ କୁଆଡ଼େ ଯାଇନଥି
ନାଇଁ ବୁଲାବୁଲିକରି ଆକୁ ଯାଇନୁ ସେଇ ସାନ ଭଉଣୀ ତାର ଯାଇଥିଲା ଟିକେ ପୁରୀ ସମୁଦ୍ର ବୁଲିଆକୁ। ଆଉ ସେ ତ ବୁଲିବାକୁ ପୁରା ରଙ୍କ ଆଉ ଯାଇଥିଲା ଟି ସମୁଦ୍ର ବୁଲିକି ତାର ଆଇଲା। ଆ ମତେ ଡ଼ାକୁତୁଲା ମୁଁ ଗଲିନି ଆଉ ସେ ତାର ବୁଲାବୁଲି କରିକି ଆଇଲା ସମୁ ଦ୍ରରେ ଗାଧେଇଲା ପାଧେଇଲା। ଆଇଲା ତିନିଟା, ଚାଟା ବେଳକୁ ଆସିକି କହିଲା ଖାଲି ଖାଇଆକୁ ଖାଇ ଖାଇବା। ଖାଇଆକୁ ତୁ ମାଛ ତରକାରୀ ଆଉ ଭାତ କରିଥିବୁ ଆମେ ଆଇଲେ ଖାଇବୁ। ସେ ଖାଇବା ଲାଗି ବି ସିଏ ଆଉ ମନ୍ଦିର ଜଗନ୍ନାଥ ମନ୍ଦିର କଁ ଦର୍ଶନ କରିଆକୁ ଗଲା ଖାଲ୍ ଖାଲି କହିଲା ମୁଁ କେମିତି ଏଠୁ ସମୁଦ୍ରରୁ ଗାଧେଇ ଘରେ ଥୋଇଥିବ ଖାଇବି ଏଇଆ ତ ଏ ଆଉ ଗୁରା ପିଲାର ଖାଇଆକୁ ଯାହାକି ହଉଚ଼ନ୍ତି।
ଅ ତମେ ଗଲନି?
ମୁଁ ଗଲିନି କଣ ମୁଁ ଯଦି ଯାଇଥାନ୍ତି ଏଠି ରୋଷେଇବାସ କିଏ କରିଥା ସେମାନେ ଆଇଲେ ଯୋଉ ଖାଇବେ ତାଙ୍କୁ ଖାଇବା ପାଇଁ ମାଛ ଫାଚ କରିଲି ଖାଇବା ପାଇଁ ତାଙ୍କ ପାଇଁ ଥୋଇବି, ବଢ଼ିବି, ଖାଇଆକୁ ଦେବି ତାଙ୍କୁ ପୁଣି ଡ଼ାକିବି ହଜାରେ ପହର ସିଏ। ସିଏ ଆସିବେ ତାଙ୍କର ବାଥରୁମ୍ ରେ ଘଣ୍ଟା ଘଣ୍ଟା ଗାଧେଇବେ। ଏମି ତ ତାଙ୍କୁ ଡ଼ାକିବି ଆସ ଖାଇବ ଆସ ଖାଇବ ବଢ଼ିବି, ଖାଇଆକୁ ଦେବି। ଆଉ ଅଇଁଠା ପୋଛିବି, ବାସନ ମାଜିବି, ଏଇରା ତ ମୋର କାମ ଏଗୁଡ଼ା କରି କରିକା ଯେହେତୁ ଘର ଗୋଟେ ଭଉଣ୍ ଟା ଆଇଚି ଆଉ ଏସବୁ ତ କରିଆକୁ ବାଧ୍ୟ୍ୟ ନା ଆଉ ତ ଚାକର, ଚାକରାଣୀ ର ଖିପାରିବିନି। ଆଉ ସେତିଲାଗି ସବୁ ନିଜେ କରି କରିକା ଆଉ କୁଆଡ଼େ ବୁଲିଆକୁ ମନ ହୁଏନି। ଯାହା ଏଇ ରଜ ମହୋତ୍ସବ ଟିକେ ବୁଲିଦେଲୁ ବୁଲିଦେଲୁ ଏଇ ସମୁଦ୍ର ଏତେ ବାଟରୁ ଯାଇକି ଆସି ଉୁଁ
ଆଜି ମଟନ କରିଚନ୍ତି ଆଉ ରାତିରେ କଣ କରିବେ ଖାଇଆକୁ?
ରାତିରେ କଁ ସେ ଭଉଣୀ ଟା ଆଜି ପଳେଇବ ତ ଆଉ ମଟନ ତ କରିଚୁ ସେ ମଟନ ଭାତ ଟିକେ ଖାଇଦବ। ସନ୍ଧ୍ୟା ଏଳକୁ ଯଦି କଣ ପୁରି ଫୁରି କଁ କହିବ ଖାଇବ କି ନବ ଏ ପୁରି ଫୁରି କରିଦେବି ଖାଇବ ନବ ସେୟାକୁ ଟିକେ ରଖିଦବୁ ସନ୍ଧ୍ୟାଏଳେ ରାତିରେ ଆମେ ଖାଇଦବୁ। ଏଇଆ ଆଉ।
ତାହେଲେ ଭଲ ମନ୍ଦ କରିକି ଏମିତି ସବୁ ଖାଉଛନ୍ତି ତାହେଲେ ନା? ହଁ।
ହଁ ଆଉ ତମେ କଁ କରୁଥିଲ ତମେ କଁ ତମେ କିଛି ଖାଉନ କି?
ନାଇଁ ନାଇଁ ମୁଁ ଖାଉଚି ଏବେ ତ ମୁଁ ସାଙ୍ଗେ ସାଙ୍ଗେ ଗାଧେଇକି ଆସିଲି।
ତମର ଭଉତ ଡେରି ବୋଦେ ତମେ ଗାଧେଇକି ବୋଧେ ସାଙ୍ଗେ ସାଙ୍ଗେ ପୂଜାପୂଜି କରି ଖାଉନ ଆଉ ଗପୁଚ।
ନାଇଁ ନାଇଁ ମୁଁ ଗାଧେଇକି ପୂଜା ଆସିଲି ପୂଜା ମୋର କରିଦିଅନ୍ତି ଆମର ନନା ଘରେ ଅଛନ୍ତି ସେ ପୂଜା କରିଦିଅନ୍ତି।
ଯାହା ହଉ ତମର ଭଲ୍ ନା ତମର ଭଲ ଆରେ ଆମ ନନା ଅଛନ୍ତି କରିଦଉଛନ୍ତି ଆମେ କଁ କି ନିଜେ କରୁଚୁନା। ଆମକୁ ଟିକେ ପରିଶ୍ରମ ପୂଜା ପୂଜି କରିକି ଆସିଲେ ରୋଷେଇବାସ କରିବାକୁ ଟିକେ ପରିଶ୍ରମ ପଡୁଚି ତମ ନନା କରିଦଉଛନ୍ତି ତମେ ଏ ପାଇଁ ଶୋଉଚ ଉଠୁଛ ଡେରିକି ବୋଧେ ଆଉ।
ହଁ ହଁ ସେ ନନା କରିଦେବେ ମୁଁ ଖାଲି ଯାଇ ଟିକେ ଦର୍ଶନ କରି ଠାକୁରଙ୍କୁ ପଳେଇ ଆସିବେ ମୁଣ୍ଡିଆ ମାରିକି। ତାପରେ ଆସିଲା ପରେ ଅଛନ୍
ତନ କରନ୍ତି ସେମିତି ବଧେ ଖାଲି ଯାଇକି ଟିକେ ବାହାରେ ମୁଣ୍ଡିଆ ମାର ଦଉଥିବ?
ହଁ ମାରିଦେଇକି ଆସିଲେ ତାପରେ ଏପଟେ ମୋର ଅଛି ରୋଷେଇ କରି ଆକୁ ଗୋଟେ ଲୋକ ରଖିଚି। ମାସିଲାବେଳୁ କଣ କରିବ ସକାଳ ଖାଇ ଆଟା ତାକୁ କହିଥିଲି ମତେ ସକାଳୁ ପଚାରିଥିଲା କି ମ୍ୟାଡ଼ମ୍ କଁ କରିବି କୁମ୍ବ ବନେଇବି ଖାଇବାକୁ ମୁଁ ସକାଳେ କହିଥିଲି ଟିକେନାକୁ କିଛିନା ହଲକା ଫୁଲକା ପାସ୍ତା ଟିକେ କରିଦବ। ଆଉ ମୁଁ ପୂଜା କରିକି ଆସିଲାରୁ ମୋର ଅଛି ଜଣେ ସେ ପାସ୍ତା ଟିକେ କରିଦେଇଥବ ଆଉ ପାସ୍ତା ଟିକେ କରି ଖାଇଦେବି ତାପରେ ଦିପହର ପାଇଁ ଭାବୁଚି ତାକୁ କହିବି ଆଜି କିଛି ବନାନା କାରଣ ଘରେ କେହି ନାହାନ୍ତି ମୁଁ ଏକା ମୋ ପୁଅ ହଷ୍ଟେଲରେ ରହୁ ହଜବେଣ୍ଡ ବାହାରେ ଅଛନ୍ତି ମୁଁ ଏକ୍
କାଇଁ ଆପଣ ଜାଣିଲେ ଦିହିପର ଟାଇମ ଏଇନା ଖାଇବାଟା ଖାଇବେ ନା ଆଉ।
କାଇଁ ଦିହିପରେ ଭାବିଚି ମଗେଇ ଆଣିବି ତାକୁ କହିଚି।
କୋଉଠୁ ଏଇ ସ୍ଵିଗି ଫୁଇଗିରୁ ମଗେଇ ଦଉଛନ୍ତି ବଧେ? ସ୍ଵିଗି ଜମାଟୋରୁ ମଗେଇ ଦଉଛନ୍ତି ବୋତେ ଆଉ
ନାଇ ଯେ ରୋଷେଇ କରୁଛନ୍ତି କାମ ବାଲି ରଖିଚି ରୋଷେଇ କରେ ତାର କଣ କାମ ଅଛି ସେ ଯିବ ହ ତା ଘରରେ କଁ ଅଛି ତାର ପରା ପୁଅର ବାଡେ ସନ୍ଧ୍ୟା ବଳେ କରିବ ତ ତାକୁ ମୁଁ ରଖିଆଟା ଏତେ ସମୟ ଭଲ ହବନି। ତାକୁ କହିଚି କି ମୋ ପାଇଁ ଖାଇଆଟା ଆଣିକି ଦେଇଦେଲେ ମୁଁ ଖାଇଦେବି ସେ ପଳେଇବ ଛୁଟି କରିଦେବି ତାର।
ଆ ହଁ। ଆ ହଉ ଭଲ ଯା ହଉ ହଉ ସୁବିଧା ଅଛି ଆଉ କାହିଁକି ରୋଷେଇବାସ କରିବା ଆମ। ମୋର କିଛି ଆଜି ରାମ ଭଳିଆ ଟେନସନ ନାହିଁ କାମ
ଆମର ହେଇଟି ହଁ ମୁଁ ପା ଭାବିଛି ଟିକେନାକୁ ଆପଣଙ୍କ ଠାରୁ ଶୁଣିଲା ପରେ ମତେ ଇଚ୍ଛା ହେଲାଣି ମଟନ ଖାଇଆକୁ। ଭାବିଚି ମଟନ ଟିକେ ମଗେଇଦେବି ଆଉ ଭାତ ତ ଘରେ ତ କହିଚି ଭାତ ତା ରାନ୍ଧିବ ପଳେଇବ ମଟନ୍ ଟା ମ ଆଣିକି ଦେଇଦେଲେ ମୁଁ ମୋର ମଟନ୍ ଟେ ଖାଇଥିବେ ଆପଣ ତ ଶୁଣିକି ମୋର ଇଚ୍ଛା ହେଲାଣି ମଟନ ଖାଇଆ। ଆଉ ମଟୁନଟା ଆଣି ଖାଇଦେବି ଆଉ ଭାବୁଚି ଆଉ ଆପଣ କଁ ଆପଣଙ୍କ ଖାଲି ଭାତ ମଟନ କରିଛନ୍ତି ନା ଆଉ ତା ସାଙ୍ଗରେ କଁ କର୍
ନା ମୁଁ ସେଇତିକି ତ ମୋର କଁ କରିବି ଆଉ।
ଉଁ ହୁ ହଁ ତାହେଲେ ଭଲ ଭଉଣୀ ସାଙ୍ଗରେ ଭଲ ମଜା କରୁ ଛନ୍ତି ଖାଉଛନ୍ତି ବୁଲୁଛନ୍ତି ଭଲ ମୋର ତ ଘରେ ଏଠି ଏକୁଟିଆ ରହୁଚି ମୋ ଭଉଣୀ ମାନେ ମୋର ସବୁ ବାହାରେ ରହନ୍ତି ସବୁ ବାହାର ଗୋଟେ ବଡ ଭଉଣୀ ଅଛନ୍ତି ଲଣ୍ଡନରେ ଆଉ ଗୋ ଟେ ବଡ ଭଉଣୀ ଅଛନ୍ତି ୟୁରୋପରେ ସବୁ ଅଛନ୍ତି। ଆଉ ମୁଁ ତ ଏଇ ଓଡିଶା ଭିତରେ ରହିଗଲି ଆଉ ମୋ ଦି ଭଉଣୀ। ଆମେ ତିନି ଭଉଣୀ ତିନି ଭଉଣୀ ଯୋଉ ବାହାରେ ରହୁଛନ୍ତି। ଆପଣଙ୍କ କଥା ଶୁଣିଲା କଣ ମତେ ଦୁଃଖ ଲାଗୁଚି କି ଭ ତିନି ଭଉଣୀ ଭିତ ଉଁ ଏ କେତେ କନେକ୍ସନ ମୋ ସାନ ଭଉଣୀ ଆସୁନ୍ ଯା ପଣ ଭଲ ମନ୍ଦ ରାନ୍ଧିକି ଦଉଚନ୍ତି। ଆଉ ମୁଁ ଚାହିଁଲେ ବି ମୋ ଭଉଣୀ ମାନେ ଏତେ ବାଟରୁ ଆସୁନାହାନ୍ତି ଆଉ ଯେତେବେଳେ ବି ଆସୁଚନ୍ତି ଓଡିଶା କୁ ସେତେବେଳେ ଆମେ ପନ୍ଦର ଦିନ ଖଣ୍ଡେ ବହୁତ ମସ୍ତି କରୁ। ହ ହଁ ଆପଣ ହଁ ଆପଣ ବୁଲିବାକୁ ଯାଇଚନ୍ତି କୁଆଡେ ବାହାରୁକୁ?
ମୁଁ ବାହାରକୁ ଯାଇଚି ବହୁତ ଜାଗା ଯାଇଚି। ବୁଲିବାକୁ ଯାଇଚି ଆଉ କେତବଳେ ସୁଯୋଗ ମିଳିଲେ ଯିବି ଆଉ।
ଆଉ କେତବଳେ ଆମ ଘର ଆପଣଙ୍କ ଏଇନା ଘରଟା କୋଉଠି?
କଣ କହିଲେ।
ଆପଣଙ୍କ ଘର ଟା ଏଇନା କୋଉଠିରେ ଏଇନା ଅଛନ୍ତି? ଓହୋ ଖୋର୍ଦା ହଁ ମୁଁ ପୁରା ହେ ହଁ ମୁଁ ଝାଡଖଣ୍ଡରୁୁ କହୁଚି ତ।
ଅ ହଁ ଅ ହଉ ଆପଣ ରଖନ୍ତୁ ମୋର ଟିକେ କାମ ଅଛି ତ ପୁଣି କେତେବେଳେ କଥା ହବା।
ନାଇଁ ନାଇଁ ଟିକେ ଶୁଣନ୍ତୁ ଆଉ।
ନାଁମ ଟିକେ ରଖନ୍ତୁ।
ହାଲୋ।
ହଁ ହଁ ହଉ ହଉ ଟିକେ ରଖନ୍ତୁ ଆଉ ପରେ କେତେବେଳେ ସୁବିଧା ହେଲେ ପୁଣି ଗପିବାନି କି।
ହଁ ନାଇଁ ନାଇଁ ଗ ଆମେ ସୁବିଧା ହେଲେ ଗପିବା। କିନ୍ତୁ ମୋର ଟିକେ ବୁଝିବାର ଥିଲା ଯୋଉ ମଟନ୍ ଟା କରିଛନ୍ତି କଣ ଏଇ ଯୋଉ ବଟା ଦେଇକି ନା ଛେଚା ମସଲା ଦେଇକି କରିଛନ୍ତି।
ଆଁ କଣ କହିଲେ।
ମଟନ ଟା ଯୋଉ କରିଛନ୍ତି ବଟା ମସଲା ନା ଛେଚା ମସଲା?
ବଟା ମସଲାରେ କରିଚି ଆଉ ହଉ ଆପଣ ର ଖନ୍ତୁ ସେ ଆମ ବାବା ଟିକେ ମାଗିଲେ ଖାଇବାକୁ ତ ଆଉ ବେଶୀ ସମୟ ଗପ ଏବେ କିଛି ନାଇଁ ଯେ ପରେ କଥା ହବା।
ହଉ।